କଣ କରୁଥିଲେ ଆପଣଙ୍କୁ ମୋ କଥା ସୁ
ହଁ ହଁ ଶୁବୁଚି ଏଇଠି କାମ ସାରିକି ଏଇ ଝରକାରେ ଅନେଇଚି ଆମ ସାଇଟ୍ ଘରରୁ କଣ କରୁଚନ୍ତି ସବୁ ବସ ତମ କୁ କହୁଚି ଭାରି ଟେନସନ୍ ପାଣି ତ ଛାଟୁଚି ଘରକୁ ତାପରେ ଗୋଟେ ପିଲା ଟେ କି ଇସ୍କୁଲ ଯିବା କଥା କହୁନେଇଁ। କହୁଚି ମୁଁ ଇସ୍କୁଲ ଯିବିନି ତା ବାପା ବୋଉ ତାକୁ ବାଡଉଚନ୍ତି ମୁଁ ସେଇଆକୁ ଦେଖୁଚି ସେ କଣ ହେଲା ନା ଏଇ ଖରାଦିନ ତ ମାସ ଦି ମାସ ଛୁଟି ରେ ରହିଗଲା। କ୍ରିକେଟ ଖେଳିବାକୁ ପାର୍କ ପଳାଏ ସେଠୁ ଆଉ ସେ ସନ୍ଧ୍ୟା ଆଉ ଦିଟା ତିନିଟା ପିଲା ଅଛନ୍ତି ତାଙ୍କ ଗୋଟେ ଗୋଟେ ବଡ ଗ୍ୟାରେଜ ଘର ଅଛି ସେଠି ସେ ଖେଳେ ସେ ଖେଳ ନିଶାରେ ରହିକି କହୁଚି ମୁଁ ସ୍କୁଲ ଯିବିନି କି ମୁଁ ଆଉ ପାଠ ପଢିବିନି ତା ବାପ ତା ବୋଉ ବାଡଉଚି ତା ବାପା କହୁଚି କାହିଁକି ବାଡ଼ଉଚ ସେ ଛୁଆ ଲୋକ ଯିବ କାହିଁ ବ୍ୟସ୍ତ ହଉଚୁ ସେଇଆ କୁ ଦେ ସେଥିଲାଗି ବାଲକୁନି ଠିଆ ହେଇକି ଆଉ। ଆପଣ ଫୋନ କଲେ ଆଉ ମୁଁ ଏଟା ଦେଖୁଚି ତାଙ୍କର ଗୋଟେ ମିଟୁ ଅଛି ମାମା ମାମା ସେ ପିଲାଟା ନା ସାଇ ତାକୁଡାକୁଚି ସାଇ ସାଇ ସେଇଆ କୁ ସବୁ ଶୁଣୁଚି। ଦେଖୁଥିଲି ଆଉ ଫେରେ ହସୁଚି ଫୁଣି ସ୍କୁଲ ହେଇକି ମୁଁ କହିନି ଯିବୁନିକି ସ୍କୁଲ ଆଣ୍ଟି ମୁଁ ଯିବୁନି ବର୍ଷା ହଉଚଚି ତା ମାମା ବାଡଉଚି ତା ଵାପା ପାଟି କରୁଚନ୍ତି କାଇଁ ପିଲା ଲୋକ ବାଡଉଚୁ ସେ ଯିବ ଏଇଆ ଆଉ।
ନାଇଁ ନାଇଁ ଟିକେ ବର୍ଷା ହଉଚି ତ ସେ ତାପରେ ସି ଟିକେ ଘରେ ରହିକି କି କିଛି ଦିନ ମାନେ ଟିକେ ଅଭ୍ୟାସ ହେଇଗଲାଣି ମାନେ ଘରେ ରହିବାର। ଏବେ ତାକୁ ଯଦି ହଠାତ୍ କୁହାଯିବ କି ତୁ ଯାହା ସ୍କୁଲ ଆଉ ପାଠ ପଢେ ତାକୁ ଟିକେ ବିରକ୍ତି ଲାଗିବ ନା ନାଇଁ। ସେଇଥିପାଇ ସେ ଟିକେ ସ୍କୁଲ ଯିବାକୁ ଏବେ ମଙ୍ଗୁ ନାହିଁ ହେଲେ ତାକୁ ଆପଣ ବୁଝାନ୍ତୁ? କାହିଁକି ନା ଆଜିକାଲି ପାଠର ସମସ୍ୟା ଯାହା ହେଲାଣି ପାଠ ପଢ଼ିକି ମଧ୍ୟ ଚାକିରୀ ପାଉନାହାନ୍ତି ଲୋକ ତ ସେ ଏଥିପାଇଁ ପାଠ ଯଦି ଏଇ ବୟସରୁ ସ୍କୁଲ୍ରୁ ନ ପଢ଼ିବ ଆଉ କେବେ ପଢ଼ିବ? ବୁଝିପାରିଲେ କି ନାଇଁ ତ ଆପଣ ତାକୁ ଟିକେ ଭଲସେ ବୁଝାବୁଝି କରନ୍ତୁ ଆଉ ଆପଣ ବ୍ୟସ୍ତ ହୁଅନ୍ତୁନି। ଯେମିତି ତାଙ୍କ ବାପା କହିଲେ କି ତା ସିଏ ହେଉଛି ଏବେ ଟିକେ ଯେହେତୁ ସ୍କୁଲ ଛୁଟି ଥିଲା ଟିକେ ମାନେ ଖାମଖିଆଲ ହେଇଯାଇଛି ତ ଆ ଆଉ କିଛି ଦିନି ଗଲେ ସିଏ ତାର ଆପେ ଆପେ ନିଜେ ହିଁ ଠିକ ହେଇଯିବ। ଆପଣ ଜମା ବି ବ୍ୟସ୍ତ ତ ହୁଅନ୍ତୁନି ଆ ଆଉ ସେମାନେ କେତେ ଜଣ ସବୁ ମିଶିକି ଖେଳ ନ୍ତି ତାଙ୍କ ଘରେ?
ତାଙ୍କ ଘରେ ଆମର ଗୋଟେ ଆମ ତଳର ଝିଅ ଖେଳେ। ଆଉ ଗୋଟେ ଆଗର ଖେଳ ହେଛି ଆଉ ଗୋଟେ ତିନିଟା ଚାରିଟା ପାଞ୍ଚଟା ତିନି ଚାରି ଦୁଇ ଦୁଇ ଚାରି ପାଞ୍ଚେ ଛଅ ଜଣ ଖଣ୍ଡୁରୁ ଖେଳନ୍ତି। ଆଉ ଗୋଟେ ପିଲାଟେ ଖେଳେ ସେ ଘର ଛାଡି ଦେଇଛନ୍ତି ଆସି ପାରୁନି ଛୁଟି ହେଲେ ଆସେ ଏମିତି ଗୋଟେ ଦଳ ହେଇଯାଇଛନ୍ତି ଏକା ରେ ସେ ଟିକେ ସେମାନେ ଫେରେ ସ୍କୁଲ ଯାଉଛନ୍ତି ଇଏ ଯାଉନି ଇଏ ଜାଉ ଯାଉନି ସେଇ କଥା ବାପା କହୁଥିଲେ ଆପେ ଆପେ ଯିବ ତାକୁ କାହିଁକି ବାଡଉଛ। ମୁଁ ସେଇ କଥା କହିଲି ହଁ ସେ ଯିବ ଟିକେ ଆଉ ଖେଳ ହେଇଯାଇଛି ତମେ ବାପା ମା ହଁ ତମେ ଜିନିଷ ପତ୍ର ସବୁ ଯୋଗାଉଛ ସେ ସେଇ ଖେଳରେ ମାତିଛି ଜିନିଷ ତ ସବୁ ଅଛି ଖେଳିବ ଆଉ ଅଲଗା ପିଲାଙ୍କର ଜିନିଷ ନାଇଁ ଆପଣ ଘରେ ଆସି ସେ ଖେଳୁଛନ୍ତି କହିଲେ ଖେଳିନେ ସେମାନେ ଇସ୍କୁ ସ୍କୁଲ ଯାଉଛନ୍ତି ମୁଁ ଇଏ ଯାଉନି ମୁନି ଆସ୍ତେ ୟାର କାହିଁକି ନା ଖେଳ ଜିନିଷ ଅଛି। ସବୁ ଜଳ ଜଳ କରିକି ଆଖରେ ଦେଖାାଯାଉଉଛି ମୁଁ ସେଇ ଖେଳର ଜିନିଷରେ ଖେଳିବି ତାଙ୍କର ତ ନାଇଁ ଘରେ ବସି କଣ କରିମି ଯେ ଏଇ ମାମି ଇସ୍କୁଲ ଯାଉ ସେଇଥିପାଇଁ ସେ ପଳଉଛନ୍ତି ତମେ ସବୁ ଖେଳନାକୁ ସବୁ ପେଟିରେ ପୁରାଇକି ଉପରକୁ ଟେକି ଦିଅ ଆଉ ହାତ ଗୋଡ ପାଇବନି କାଢି ପାରିବନି ସେ ମନକୁ ଇସ୍କୁଲ୍ ଯିବ। କହିଲେ ଯିବ ଆସ୍ତେ ଆସ୍ତେ ଟିକେ ଆଉ ଗେଲା ହେଇଯାଇଛି ଟିକେ ସମସ୍ତଙ୍କର ମାମୁଁ ମାଇଁ ଅଜା ଆଇ ଆଉ ମାଉସୀ ମାନଙ୍କର ଙ୍କର ଦାଦା ଖୁଡିଙ୍କର ସମସ୍ତଙ୍କର ସେ ଟିକେ ଗେଲା ଆଉ ସେଇଥିପାଇଁ ଟିକେ ଦୁଷ୍ଟ ହଉ ଉଛି ଆଉ ସମସ୍ତେ ଜିନିଷ ଦେବେ ଯେତେବେଳେ ଦୋକାନକୁ ଯିବ ପା ଦି ହଜାର ଅଢେଇ ହଜ ଦି ହଜାର ତିନି ହଜାର ଯାହା ସାହା ଥିବା ସେ ଖର୍ଚ କରିଦବ ତା ମା ରାଗେ କହିବ ଏମାନଙ୍କୁ କାହିଁକି ଏତେ ପଇସା ଖର୍ଚ୍ଚ କରୋଉଛୁ। ହଁ ନଉ ତ ଚାଲୁକା ଆଉ ଯୋଉ ହୋଲି ହବ କଲ ସାରା ଲୋକ ତାଙ୍କରି ଘରେ ଖେଳିବେ ତା ରଙ୍ଗର ପାଞ୍ଚ ହଜାର ଖନ୍ଡେ ରଙ୍ଗ ଆଣଚ୍ ହବ୍ ଆଉ କାଳୀ ପୂଜା ହବ ବାଣ ସେମିତି ତିରିଶ ଚାଳିଶ ହଜାର ଟଙ୍କାର ବାଣ ଆଣିବ କଲୋନି ସାରା ସମସ୍ତେ ଫୁଟେଇବେ ତା ବାଣ ସେ ଯୋଉ ଘାଉଁ ଘାଉଁ କରିବେ ଫୁଟେଇବ ଯେ ଦିନ ରାତି ପଡିକି ଶୋଇ ବସେଇ ଦବନି। ଏଇଭଳିଆ ସବୁ ଜିନିଷ ଆଣି ଟିକେ ଗେହ୍ଲା ହେଇଯାଉଛି ଆଉ କଣ କରିବା ଆଉ ସଇତ ରକ୍। ତ ପିଲାଟା ଆଉ ସେ ଆମକୁ ଭାର ସେ ଭଲ ପାଏ ଆଉ ଆଣ୍ଟି ବହୁତ ଭଲ ତ ଆମର ଦିଟା ଝିଅ ଅଛନ୍ତି ସେ କହିବ ବୋହୁତ ଭଲ ଆମକୁ ସେ ଭାରି ଭଲ ପାଆନ୍ତି ଲୁ
ଶୁଣନ୍ତୁ ଆପଣଙ୍କ ଆପଣଙ୍କ ସାନ ଝିଅ ଯଦି ଅଛି ତାକୁ ଟିକେ ଏପଟକୁ ପଠାନ୍ତୁ ତା ସହିତ ମୋର ଟିକେ କାମ ଅଛି।
ବିଲେଇ ଡାକୁଚି
ଆଉ ଶୁଣିଲେ ଆଉ ଶୁଣିଲେ ମୁଁ କହୁଥିଲି କି ଆପ ଆପଣଙ୍କୁ ସେ ସେ ପିଲାଟା ବୋହୁତ ଭଲ ପାଏ ନା କଣ
ହଁ ସେ ବୋହୁତ ଭଲ ପାଏ ଆମକୁ।
ଅହୋ ଓହୋ ସବୁବେଳେ କୁହେ କି ଆଣ୍ଟି ହଉଛି କଣ କରୁଛ ଏମିତି ବି କୁହେ ନା କଣ ଆପଣ ଆପଣଙ୍କ ଝିଅକୁ ପଠେଇଲେନି କି
ସିଏ ଯାଇଛି ଆମ ପୁଅ ଆଇଲା କାଗଜ ପତ୍ର ନବ ତ ନେଇକି ଯାଇଛି ତଳକୁ ଦବାକୁ।
ହଁ ସେଇଥିପାଇଁ ହିଁ ମୁଁ ଡାକୁ ଥିଲି କାହିଁକି ନା ଫୋନ ଆସିଥିଲା ହଉ ଛାଡନ୍ତୁ ଗଲାଣି ତ ହଉ ଆଉ କଣ ଆଉ ସେ ପିଲାଟା ଆପଣଙ୍କୁ କଣ କୁହେ ସବୁ
କୁହେ ମୁଁ ପାର୍କ ଯାଏ ଖେଳିବାକୁ। ଆଉ ନା ଭୁଲ କହିଲି ମୁଁ ପାର୍କ ଯାଏ ଚାଲିବାକୁ। ସେ ସବୁ ପିଲାମାନେ ଖେଳିକି ଫୁଲ ଗଛରେ ସବୁ ବଲ ଲାଗି ଯାଇଥିବ। ମୁଁ ଚାଲିଲା ବେଳେ ଫୁଲ ତୋଳେ ଗୋଟେ ଗୋଟେ ଆଉ ସିଏ ବଲ୍ ସବୁ ପାଏ ପାଞ୍ଚ ଛଅଟା ବଲ୍ ଆଣିକି ତାଙ୍କୁ ଦେଇଛି। ଦେଇଛି ସେଇଥି ପାଈଁ ସେଏ କହ ଆଣ୍ଟି ସବୁ ଭଲ ଦେଇଛନ୍ତି ମୁଁ କରିବିନି ଆଉ କିଏ କରିବ ମୁଁ କହ ଦେଇଥିରେ ବାପ ଭଲ ସିନା ଦେଇଛି ଛୁଟି ଦିନରେ ଖେଳିବୁ ଆଉ ସ୍କୁଲ ବନ୍ଦ କରିକି ଭଲ ଖେଳିବୁ ନା ଭୋ ପାଏ ତ ଖୁ ସବୁ ଖେଳ ଲଗେଇ ଦେଇଥାନ୍ତି ପାଆନ୍ତିନି ପଳାନ୍ତି, ହେଛି ମୁଁ ପାଇକି ଆଣିକି ତତେ ଦିଏ କାଇକି ଆମ କଣ ଖାଇ ଖେଳିବ ଆଉ ତୁ ଛୁଟି ହେଲେ ଖେଳିବୁ ନା ଆଉ ଇସକୁଲ ବନ୍ଦ କରିକି ଖେଳିବୁ? ସେଇଠି ଆଉ ପାଞ୍ଚ ଛଅ ସାତଟା ଦେଇ ଦେଇଥିଲି ଆଉ ମୋ ସାନ ଝିଅକୁ ନଅଟା ବଲ ରଖିଥିଲି। ଟିକେ ମଝିରେ ମଝିରେ ଟିକେ ଖେଳେ ତା ଭାଇ ଯିକେ ପାଣ୍ଡାଆଣି ଦେଇଦନ୍ତି ପାଞ୍ଚ ଫୁଟୁ ଦଶ ପାଞ୍ଚ ଫୁଟୁ ଦଶ ଇଞ୍ଚିଆ ପାଣ୍ଡଟେ ସି ତାକୁ ଧରିକି ବେଳେ ବେଳେ ଖେଳିଲୁ ମୁଁ କହିଲ ସେ ତୁ ବଡ ପିଲା ହେଲୁନୁ ତୁ କଲେଜ ପଢିଲୁ ଆସିକି ପ୍ଲସଥ୍ରୀ ଫାଇନାଳିୟର ତୁ ପଣ୍ଡା ଧରିକି ଖେଳିବୁ ବଲ ଖେଳିବୁ ନା କହିବ ତର କଣ ହେଲା। ସେ ସବୁ ରଖିଛି ଆଉ ଆମ ଭଣଜା ଆସିଥିଲେ ମୁଁ କହିଲି ତାକୁ ଦିଟା ବଲ ଦେଇଦେ ଦେଲାଣି ଆଉ ଗୋଟେ ବଲ ବହୁତ ଭଲ ବଲଟେ ପୁରୁଣା ହେଇଯାଇଛି ତାକୁ ସେଇଟା ତାକୁ ପସନ୍ଦ ହଉନି ରଖିକି କହିଲା ଏଇଟା ଆସିଲେ ତ ଭାନଯାକୁ ଦେଇଦବୁ, ମୁଁ ତାକୁ ହଁ ସେଇଥିପାଇଁ ରଖିଛି ଆଇତି କରିକି ସେ ଯେତେବେଳେ ଆସିବ ତାକୁ ଦେଇଦେମି ନେଇକି ଖଳିବ ଆଉ। ବା ସିଏ ତାର ସକାଳୁ ସେ ଭଣଜା ଫୋନ କରିଥିଲା। ଇ ସ୍କୁଲ ଆଜି ଛୁଟି ତାଙ୍କର ବର୍ଷା ହଉଛି ଗାଡି ଆସିବନି ବୋଲି ସେ ଫୋନ କରି ମନା କଲେ, ସେ ଘରୁ ତାକୁ ଫୋନ ଲଗେଇଦଉୁଚ କହୁଛି ତ ମାମା କୁ ଚାଲେ ଆଜି ସ୍କୁଲ ଛୁଟି ଆଜି ରବିବାର ଅଛି ମାମୁଁ ଘରକୁ ବା ଟିକେ ବୁଲିକି ତା ବୋଉ ଫୋନ କରୁଥିଲା ତା ମାମୁଁ କହିଲେ ତୁ ପାଠ ପଢେ ଛୁଟି ଯୋଉ ଦିନ ହବ ତୁ ଆସିବୁ, ବଡ ପିଲାଟି ହେଇଯା, ମୁଁ ପା ବଡ ପିଲାଟେ ହେଇଯାଇଛି ଆମର ପା ଦି ଦିନ ଛୁଟି ଛୁଟି ଅଛି ମୁଁ ଟିକେ ଯିବି ବୁଲିକି ଆସିବି। ଏଇ କଥା ସକାଳୁ ଭୋରୁ ପାଞ୍ଚଟାରୁୁ ଫୋନ୍ କରିକି ଲଗେଇଚି। କହୁଛି ତା ମାମାକୁ ଚାଲ ପାଖ ନା କତିରେ ହେଇକି ଚାଲିିଆସି ମୁଁ ପଳେଇବି ଏ ଭଳିଆ ଆଉ ଭାରି ଦୁଷ୍ଟ ମୁଣ୍ଡ ଖରାପ କରିଦବ ଆସିନେ।
ନାଇଁ ନାଇଁ ଦେଖନ୍ତୁ ଏଇଟା ହଉଛି ତାଙ୍କର ଦୁଷ୍ଟ ହବାର ସମୟ, ଏଇ ବୟସ ରେ ଦୁଷ୍ଟ ହେବେନି ତ ଆଉ କେବେ ହେବେ? ଆଉ ତାଙ୍କ ମାମୁଁ ଘର ଲୋକଙ୍କୁ ସେ ଏତେ ଭଲ ପାଏ ବୋଲି ତ ଖାଲି ମାମୁଁ ଘରକୁ ଯିବି ବୋଲି କହୁଛି ନହେଲେ ମୁଁ ତ କାହିଁ ମୋ ମାମୁଁ ଘରକୁ ଯିବା କାଇଁ କହୁନି କାହିଁକି ନା ମତେ ମାମୁ ଘର ଜମା ବି ଭଲ ଲାଗେନି ହେଲେ ମତେ ଆମ ଗାଁ ବି ଭଲ ଲ ଲାଗେନି ମତେ କିଛି ବି ଭଲ ଲାଗେନି ମତେ ଖାଲି ଇଛା ହୁଏ ଏକା ଏକା ବୁଲିବାକୁ ଅନ୍ୟ ଆଡେ ହଉ ଛା ଆଡନ୍ତୁ ଆଉ ଆପଣ ଯେତେବେଳେ ସାଇକୁ ବଲ ଦିଅନ୍ତି ଆପଣ ତାକୁ ତାହେଲେ ସେ ଯେହେତୁ ଖେଳେ ବଲରେ ଆପଣ ତାକୁ ଥରେ ଏମିତି କହିଲେ ମୁଁ ତତେ ବଲ ଦଉଛି ବୋଲି ଖେଳୁଚୁ ମୁଁ ତତେ ଏବେ ପେନ୍ ଆଣିକି ଦେବି ତୁ ପାଠ ପଢିବୁତ, ଏମତି ଥରେ କହିକି ଦେଖିବେ ତ।
କହିହନି କହିବା ସେ କହିବୁ ହଁ ମୁଁ ପଢିବି ସେ ଯୋଉ କଥା କଥା କହେ ମୁଁ କହେ ସେ ମାନେ। ମାନେ କିଛି କହେନି ଆଉ ଖେଳ ଫେଳ ବି ବନ୍ଦ କରିଦେଇଥିଲା ପୁରା ସେନ୍ତିଆ ମମି ପାଟି କରିବ ଆସିବ ଥରେ ତା ମମି ଚେଙ୍କା ଲଗେଇ ଦେଇଥିଲା ଖଡିିକାର ସିଏ ଆଉ ଦିନ କଣ କଲା ତା ମମି କି ଚେହେଁରା ଟିକେ ଲଗେଇଦେଲା କହିଲା ଦେଖିଲୁତ୍ ତତେ ଯେମତି କଷ୍ଟ ହଉଛି ମତେ ସେମିତି କଷ୍ଟ ହଉଥିଲା ନା ଜାଣିପାରିଲୁ ମଜା ବୁଝୁ। ଏଇ ଭଳିଆ ଲଗେଇଦେଲା ତା ମାମା ଦେହରେ ଦିନେ ଆଉ। ଦୁଷ୍ଟ ଟିକେ ଆଉ ନହେଲେ ବୁଦ୍ଧି ତାର ଭଲ, ଟିକେ ଗେଲ୍ହା ଛି ଆଉ ଏଇଭଳିଆ କଥା ଆଉ କ କହିବ। ଆଁ
ନାଇଁ ନାଇଁ ଟିକେ ଯେହେତୁ ଗେହ୍ଲା ହେଇଯାଇଛି, ସେଇଥିପାଇଁ ତାକୁ ଟିକେ ବୁଝେଇବାକୁ ସମୟ ଲାଗୁଛି ନହେଲେ ସିଏ ବହୁତ ହିଁ ଭଲ ଛୁଆଟା କାଇଁ ନା ସିଏ ଦେଖାଯାଏ ତ ପୁରା ନିରିହ ସରଳ। ମୁଁ ଯେତେଥର ବି ତାଙ୍କୁ ଦେଖିଛି ସେ ପୁରା ହିଁ ନିରୀହ ଆଉ ସରଳ ତ ସେ ବହୁତ ହିଁ ଭଲ ହେଇଥିବେ ଟିକେ ଏଇ ଗେହ୍ଲା କଣ ଏଇ ତ ମାନେ ଏ ଛୋଟ ପିଲାଟା ନା ସେଇଥିପାଇଁ ତାକୁ ସମସ୍ତେ ଟିକେ ଗେହ୍ଲା କରନ୍ତି ସେ ସେଥିପାଇଁ ସେ ଟିକେ ଗେହ୍ଲା ହେଇଯାଇଛି ସେମିତି କିଛି ନାହିଁ। ଆପଣ ସେମିତି କିଛି ଭାବନ୍ତୁନି ବରଂ ହଉଛି ତାକୁ କୁହନ୍ତୁ କି ଯେମିତି ହେଲେ ବି ସିଏ ହଉଛି ଟିକେ ପାଠ ପଢିବ ଆଉ ଟିକେ ସ୍କୁଲ ଯିବ ପ୍ରଥମ ତ ଆଗ ଟିକେ ସ୍କୁଲ ଯାଉ ତାପରେ ଅନ୍ୟ ସବୁ କଥା ଚିନ୍ତା କରିବେ ହଉ ଆଉ ଆପଣ କଣ କହୁଛନ୍ତି ଆପଣଙ୍କ ସ୍ଵାମୀ ବୋଧେ ଆସିଲେଣି ଆପଣ ଏବେ ତାଙ୍କୁ ବୋଧେ ଖାଇବାକୁ ପିଇବାକୁ ଦେବେ ଆଉ ଆପଣଙ୍କର ଅ ଦ୍ଵିତୀୟ ଅ କଳ ନନ୍ଦିନୀ ମାନେ ଆପଣଙ୍କର ସାନ ଝିଅ ସିଏ ବି ଉଠିଗଲାଣି ଆପଣଙ୍କ ତାକୁ ବି ଖାଇବାକୁ ଦେବେ ମତେ ଏବେ ଲାଗୁଛି ଆପଣ ତାହେଲେ ଏବେ ଯାଆନ୍ତୁ ମୁଁ ବି ତାହେଲେ ଏବେ ରଖୁଛି ଆଉ ପାରିବେ ଯଦି ମତେ ମୋତେ ବି ଟିକେ ଖାଇବାକୁ ଦେଇଦେବେ ମୁଁ ବି ଟିକେ ଖାଇଦେବି। କାରଣ ମତେ ବି ବହୁତ ଭୋକ ହେଲାଣି କାହିଁକି ନା ମୁଁ ସକାଳୁ ଉଠିକି ଗାଧେଇ ସାରିଲିଣି ଆଉ ଆପଣଙ୍କ ସାନ ଝିଅକୁ ବି କୁ କହିବେ ସେ ବି ଗା ଗାଧେଇ ପଡିବ ଗାଧେଇ ସାରିଲେ ଆମର ସବୁ ପାଣି ସରିଯିବ ଆମେ ତାପରେ ପାଣି ରଖିଦବା। ଏବେ ମୁଁ ତାହେଲେ ରଖୁଛି।
ହଉ ରଖ।
ଥାଉ।
ତ ରସୁଛି ରହ